ହ୍ୟାଲୋ।
ହ୍ୟାଲୋ।
ହଁ।
ଶୁଣା ହଉଛି?
ହଁ ଶୁଣା ଯାଉଛି।
ହଁ କଣ କରୁଥିଲ ଆଜି?
ଏଇଠି ଛାତରେ ବୁଲୁଛି ଆଉ। ଗରମ ହଉଛି ଘର ଭିତରେ ତ ବସି ହଉନି ଛାତରେ ଟିକେ ଥଣ୍ଡା ଥଣ୍ଡା ପ
ପବନ ହଉଛି ସିଆଡେ ଥଣ୍ଡା ପବନ?
ହଁ ଥଣ୍ଡା ପବନ ହଉଛି ମୋର ଏଟା ବିଲମାଳ ଟା ତ ସେଇ ପାହାଡ ରୁ ଯେମିତି ସବୁ ପବନ ଆସୁଛି ବଢିଆ ଲାଗୁଛି।
ହଁ ବଢିଆ ଲାଗୁଥ ଆମର ଯଦି ପତ୍ର ଟିକେ ବି ଯୋଉ ଗୋଟେ ଦିଟା ଅଛି ଗଛ ସେ ପତ୍ର ବି ହଲୁନି।
ଏଇ ଯୋ ଗରମକୁ ପବନଟିକେ ନହଲେ ଫ୍ୟାନ ପବନ ଶାନ୍ତି ନାହିଁ। ପ୍ୟାନ କୁଲର ପବନ ଜମା ଶାନ୍ତି ନାଇଁ ବାହାର ପବନ ବସିଲେ ଖୁଲା ଆକାଶରେ ଯେତେ ଶାନ୍ତି ମିଳୁଚି
ରାତିରେ ଶୁଉନି ଛାତ ଉପରେ?
ନାହିଁ ଛାତରେ ଶୋଉନି ମଶା ଆଉ ଟିକେ ବେଳକୁ ରାତିରେ ବନ୍ଦ ହେଇଯିବ ସେ ପବନ ମଶା ଖାଇଯିବ।
ହୁଁ ଜଣେ ଜଣେ ମଶୁରି ଟାଣିକି ବି ସୁଉଛନ୍ତି ହଁ କାକର ତ ପଡିବ। ଆଗ ସବୁ ଛାତ ଉପରେ ଥିଲା ଯେତେବେଳେ କୁଲର ନଥିଲାଏସି ନଥିଲା ସବୁ ଛାତରେ ଛୁଅନ୍ତିନି?
ହୁଁ ସମସ୍ତେ ସେତେବେଳେ ତ ଆଗ କାଳେ ସବୁ ଛାତରେ ଶୁଅନ୍ତି।
ଆମର ଯେତେବେଳକୁ ଛାତ ନଥିଲା ଆମେ ଯାଇ ଟାହିଲି ଉପରେ ଶୋଉ।
ମୁଁ କହିଲି କିଇନ୍ତି ହେରା ପ୍ଲେନ ।
ନା ନା ଏମିତି ଘୋଡଣୀଟା ଏ ଯେ ରୁଷ ସେ ଘର ଟା ବେଶୀ ଉଚାଳିଆ ଗଡାଣ ନଥିଲା ଟିକେ କମ ଗୋଡାଣି କରିଥିଲା ଆମର ମୋ ଆଇ କି ସିଡି ପକେଇକିନା ଯିବ ତୁ ମତେ ଧରିକିନା ମୁଁ ବି ଯା ଭଗବାନ ମୁଁ କେମତି ଗଳି ପଡନି ମୁଁ ଭାବି ପାରୁନି ମୁଁ ଜାଣିପାରିନି ମୁଁ ବହୁ କେମିତି ଛାଡିବି ଏ ବି ମୋ ବୋଉର ମତେ ଟିକେ ଲୋଭ ନଥିଲା।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
ହୁଁ ହେତିକି ତ ଛାଡିଦିଏ ଛାଡିଦିଏ ଆଉ। ରେ ମୁଁ କେତେ ଦି ତିନି ବର୍ଷର ଖଣ୍ଡେ ହେଇଥିଲି ମୋ ଅପା ବାହାରିକି ଯାଇଥିଲି ମୋ ମୀନ ପା ଘରକୁ ସେ ତାଙ୍କର ନଦୀ ଅଛି ନଦୀ ପାର ହେଇକି ଯିବ ବର୍ଷା ଦିନେ ନଦୀ ପାର ହେଇକି ତାଙ୍କ ଯୋଉ ଗୋଟେ ଅଛି ମଣ୍ଡପ ଅଛି ଠାକୁରାଣୀ ଅଛନ୍ତି ସେ ମଣ୍ଡପ । ନଦୀଆଡେ ବଢୁଛି ମୁଁ ଆ ପିଇସା ଆସିବା କଥା ଯୋଉ ସମୟ ଟିକ କି ସେ ପିଇସା ଆସି ପାରୁନାହାନ୍ତି ମୁଁ ଆଇ କଣ ମତେ ବସେଇ ଦେଇକି ନା ଯାଇଛି ପୁରା ଗାଁ ଭିତରକୁ ଆଉ ମୁଁ ମାନେ ନଦୀଡେ ଛୁଟିଆଡେ ଗୁଟିଆ ବହି ଯେ ଏପଟେ ନଦୀ ବଢି ଚାଲୁଛି।
ଆଁ
ମୁଁ କହ ଆ ମୁଁ କହିଲି ମୋ ମା ର ତ ମୋ ବୋଉ ବି କିି ଛାଡି ଦିଏ ମୁଁ ଜାଣି ପାରୁନି ସେ ତ ଛାଡିଦିଏ ମୋ ଆଇ ବି ମତେ ଛାଡି ଦେଇକିନା ପଳେଇଛି। ମାନେ ଆସିଲା ଆଠିକି ମୁଁ ବସିଛି ନଦି ପାଖ ପାଖାପକ୍ଷି ପୁରା ହେଇଗଲାଣି ମୁଁ କେତେ ଥର ମରିକିନା ବଞ୍ଚିଛି କଣ ପାଇଁ ବଞ୍ଚିଛି ମୁଁ ଜାଣିକି ଦୁନିଆର କଣ ତାରିବି ନିହାତି କିଛି ଭଲ କିଛି।
ଏ ମା ସେ ଯୋଉ ନଦୀ ବଢିଟା ସେ ପୁଣି ଆଖି ପିଛୁଳା କେ ପଳେଇ ଆସିବ।
ହଁ ପରା ସେଟା ସମସ୍ତଙ୍କୁ ଜଣା। ଛୁଆଡା କ କିମ ମୁଁ ବି ଜାଣିନଥିଲି ଏଇଥର ଯାଇଥିଲି ଯୋଉ ଗାଁ କୁ ମୋ ଭାଇ ପୋଅର ଜନ୍ମଦିନ ହେଇଟା ମୋ ଅପା ସୁ ଅପାହାକା ଥିଲା ଏଠୁ ବଡ ଅପାହାକା ଥିଲା ସବୁ ହେଇ କଥା ପକେଇଲି ଇଏ କେତେ ରୁ କେତେ ବଞ୍ଚିକିନା ଏଇଜି ସବୁ ବାହାରିଲା ଆଉ ମୁଁ କେତେଟାରେ ମୁଁ କହିଲି ମୁଁ ତ ଜାଣିଥିଲି ଖାଲି କପିଳାସ ପାହାଡରୁ ଖସି ପଡିଥିଲି ଆଉ ଛୋଟ ବେଳେ ଫ୍ୟାନ ଖସି ପଡିଥିଲା ଉପରେ ନା କଣ କାଚ ଗୋଟେ ମାସ୍କର ହେଇଦଲି ଖସି ପଡିଥିଲା କାଚ ଭାଙ୍ଗିକି ମୋ ଉପରେ କିନ୍ତୁ ଏଟା ନଦୀ ବଢେଇ ବି ମୁଁ ଜାଣିିନଥିଲି। ହେଟୁ କଣ ସେ ବସିକି ଆଇଲା, ତତେ ଏମିତି ଛାଡି ଦେଇିଛି। ହେଲା, ହେଲା ପଢିଥିଲା ଭାସି ଭାସି, କଣ ଛୁଆ ବୋଲି ଏଇଟା ଜାଣିଥାନ୍ତି, ମାରୁଛି ନା କଣ?
ହଁ ସେ ନଦୀ ବ ଯାଆନ୍ତି ସବୁ, ଖରାଦିନେ ନଦୀ ବାଲିରେ ଶୋଇବାକୁ। ହଁ ମୋ ମାମୁଁ। ହଁ ମ ମାମୁଁ ଘର ଗାଁ ରେ ସମସ୍ତେ ଯାଆନ୍ତି ଖରା ଦିନେ ଶୋଇବାକୁ ନଦୀ ବାଲିରେ ସବୁ ପାରି ପୁରାକି ଥରେ ସବୁ ଶୋଇଛନ୍ତି ରାତିରେ ନଦୀ ବଢି ହେଲା। ଏତେ ନଦୀ ବଢ଼ି ସେମାନେ ସବୁ କହ ଗନ୍ଥା ପଟା ଯାହାର ଥିଲା, ଯେ ଜାଣି ପାଇଲା ପୁରା ଧ ଛାଡି ଛୁଡା ଦେଇକି ପଳେଇ ଆଇଲା ରୁ ଧରିକି ଆସିଲେ ପୁରା ଗଲା ତାଙ୍କ ଗନ୍ଥା ପଟା ସବୁ ସେମାନେ ଭାଗ୍। ସେ ଭଲ ବଞ୍ଚିକି ପଳେଇ ଆସିଲେ, ସେମାନେ ଆସିଲା ବେଳକୁ ପୁରା ମୁଣ୍ଡେ ମୁୁଣ୍ଡେ ପାଣି ପଳେଇ ଆସିଲା ରାତିରେ ଅନ୍ଧାରରେ ପୁଣି ନଦୀ ପାର ହବାକୁ।
କୁହନ୍ତିନି ନଦୀ ଗାଁ ନଦୀ। କିଏ କେବେ ଭରସା । ନାଇଁ କରିବନି।
ନା।
ଏମାନେ କେତେବେଳେ ବଢିଯିବ ନଦୀ। କିଏ ଜାଣିଛି?
ହଁ।
ନଦୀ, ଜୁର ଏଇ ସବୁ ଜିନିଷ ତ ଦେଖିକି ଯିବା କଥା ତ ବର୍ଷା ଦିନ ବଢେ ମୁଁ ଶୁଣିଛି, କିନ୍ତୁ ଖରା ଦିନ ବଢିବା ଫାଷ୍ଟ ଟାଇମ ଶୁଣିୁଛି।
ହଁ ନଦି ବଟା ବହୁତ ବିପଦ। ହୁଁ ହୁଁ
ଆଉ କଣରୁ? ରୁଷେଇ ଆଜି କଣ?
ରୋଷଇ ରୋଷଇ ଆଜି କିଛି କରିବାକୁ ଇଚ୍ଛା ହେଲାନି, ଖାଲି ରୁଟି କରିଦେଇଛି, ସକାଳେ ଡାଲମା ଥିଲା। ଖାଇଦବୁ ଆଉ, ମୁଁ ଟମାଟୋ ଭାଜିକି ତାକୁ ଖାଇଦେବି ରୁଟିରେ, ଆଜି ମଙ୍ଗଳବାର ଯେହେତୁ, ନହେଲେ ପଖାଳ ଖାଇବାକୁ ଇଚ୍ଛା ହଉଥିଲା। ମଙ୍ଗଳବାର ଯେହେତୁ। ଖାଇବିନି ଯାଇ, ଟମାଟୋ ଭାଜିକି ତାକୁ, ଖାଇଦେବି ଆଉ।
କଣ, ମଙ୍ଗଳବାର ପଖାଳ ଯୋଉ ଉଷୁନା। ଖାଉନ।
ନା
ପୁରା ଦିନ ଯାକ ନା ପୁଣି ରାତିଟା?
ନାଇଁ ରାତି ଟା ଦିନରେ ଖାଉଛି। ଦିନରେ ଉଷୁନା ଭାତ ଖାଉଛି। ସେ ରାତିରେ ଖାଇବନି ଶନିବାର ଯେମିତି ଶନି ଓଷା କଲେ ଖାଆନ୍ତିନି। ରାତିରେ ଖାଇବନି। ସବଜୁ
ହୁଁ। ତ ଟମାଟର କଣ ଟମାଟ ଚକଟିକି ଲଙ୍କା। ସାଙ୍ଗେ ରୁଟି ସାଙ୍ଗେ ଖାଇବ।
ହଁ ତାକୁ ଟମାଟୋ ଆଉ ବାଦାମ ଟିକେ ଦେଇକି ତାକୁ ଚଟଣି କରିଦେବି ଚକୁଡ଼ି ଯୋଉ ଗ୍ରାଇଣ୍ଡିଙ୍ଗ କରିଦେବି ସେ ଚଟଣିୀ ଲଗେଇ ଖାଇଦେବି।
ହଁ ହୁଁ ଖାଲି ଟମାଟକୁ ବଦାମ।
ହଁ ନାଇଁ ସେଇ ରସୁଣ କଞ୍ଚା ଲଙ୍କା। କଉ
ରସୁଣ ରସୁଣ କିନ୍ତୁ ଖାଇପାରିବ କେବଳ ଭାତ ଖାଇବନି।
ହଁ ପିଆଜ ରସୁଣ ସବୁ ଖାଉଛି ମଙ୍ଗଳବାରେ କେବଳ ରାତି କିି ଭାତ ଖାଇବିନି।
ଆଚ୍ଛା।
ଆଉ ଜଣେ ଜଣେ ଖାଆନ୍ତିନି ପୁରା ଖାଆନ୍ତି ଅରୁଆ ଖାଆନ୍ତି ମଙ୍ଗଳବାର କଲେ। ମୋପା ଗା ସବୁ ଖାଉ ାଉ ଅରୁଆ ଖାଉଛନ୍ତି ସେମାନେ ମଙ୍ଗଳବାର ପୁରା ଆମର ଏପଟେ ସମସ୍ତେ ଖାଉଛନ୍ତି ମଙ୍ଗଳବାର ଦଉଛନ୍ତି ପଣା କିନ୍ତୁ ଖାଉଛନ୍ତି ଉଷୁନା ସମସ୍ତେ।
ସବୁ ଆଡେ ତ ସବୁଠୁ ଯୋଉଟା ଦେଖି। ପଣା ଦଉଛନ୍ତି ଯେ ହଁ।
ହଁ। ମଙ୍ଗଳବାର ଭିକମଙ୍ଗା ଉଷା ସବୁ କରନ୍ତି।
ଦିକ ମଙ୍ଗାଓଷା ହଁ ହଁ ମଙ୍ଗଳା ଉଷା ଯୋଉ ତାରୀଣି ଓଷା।
ହଁ ମଙ୍ଗଳା ମାଙ୍କ ହଁ ମଙ୍ଗଳା ମାଙ୍କ ଓଷା କରନ୍ତି। ହୁଁ ଆଉ ସମସ୍ତେଙ୍କ ଘରକୁ ଯାଆନ୍ତି। ସେ ସବୁ ଛୋଟ ଦାତି ଯେତିକି ଯାହାଘରକୁ ଗଲେ ସବୁ ଯାରେ ବାଧିଛନ୍ତି ଆଉ ଯାଆନ୍ତି ବାଧିବା କିଏ ଧାନ କିଏ କଣ ଦଏ ଚାଉଳ
ହୁଁ ହୁଁ । ଆଜି କଣ କରିଦ କି ଅ ସେ ଡାଲି ଟିକେ ଅଛି କଦଳୀ ଭଜା ଆମ। ଭାଜିଥିଲି ସେଇଟା ଅଛି। ଆଉ କଣ କହିଲି ଆ ରୁଟି କଣ ପାଇଁ କରିବି ଭାତ ଟିକେ ବସେଇଦବେ ଆଳୁ ଦିଟା ସେଥିରେ। ଲେ ଚଟଣି ଟିକେ କରିଦେଲେ ହେଇଗଲା ଆଉ। କିଏ ପୁଣି କଣ କର ରାତି ରୋଷେଇ ଟା ବାହାରି କଷ୍ଟ କରିବୁ।
କ ଷ୍ଟ ହଁ ସେଇଟା କରିବାକୁ ଆଉ। ଆଉ ଯାହା ହେଲେ ହମ ଖାଇଦବା କି ଆଉ।
ସେ ଡାଲମା ତରକାରୀ ଭ ବଜା ତ କଲେ କେହି ଖାଇବାକୁ ମୁଗୁନାହାନ୍ତୀ ଦିନ ଦେବଜା ହଁ କରିଦବ ସବୁଦିନ ତ କରିପାରିବନି। ତରକାରୀ ଟିକେ ନହେଲେ ଖାଇବେନି ତରକାରୀ ହଉ। ଡାଲମା ହଉ ଯାହାବି ହଉ ସନ୍ତୁଳା କଲେ ପୁଣି ଖାଲି ସନ୍ତୁଳା କରନି ତା ସହିତ ଆଳୁ ଭଜା ଟିକେ ହଉ। ରାତିକି ଦିଟା ଆଇଟମ ଗଲାଠିକି ସକାଳେ କର ଆଉ ପୁଣି ରାତିକି କରିବା ଆଉ କେତେ କରିବ ମଣିଷ।
ଏଇ ଏଇ ଦିନରେ ଯାହା ଯେମିତି କରିଦକୁ ଇଚ୍ଛା ହଉଛି ଏଇ ରାତି ବେଳା ଟା ବେଶୀ ବି ରକ୍ତ ଲାଗୁଛି ଏଇ ଯିବାକୁ ଇଚ୍ଛା ହଉନି ଆସିବାକୁ
ହୁଁ ଅଳସ ଲାଗୁଛି ଆଉ ଟିକେ ଫୋନ ଦେଖିଦେଲେ ନିଦ ତ ଲାଗୁଛି ଯେମିତି ଶୋଇପଡଛି ଟିକେ ଖାଲି ସେ ଭାବନା ଆସୁଛି ସବୁବେଳେ ମନକୁ
ଆ ଯାହାର ବଡ ବଡ ଫ୍ୟାମିଲି ସେମାନେ କଣ କରୁଥିବେ ଏଇ ଖରାଦିନେ
କଣ କରିବା ଆଉ ମୋଟେ ସେମିତି ପୁଣି ପରିବାର ଯଦି ବଡ ଥିବାର ସଦସ୍ୟ ବି ଅଧିକା ଥେ ନା କାମ କରିବା ପାଇଁ ଯାହା ବେ ମିଶିକି କରିଦବା ଆଉ।
ଏସିକି କଲେ ବି ସେଗୁଡା ବହୁତ ବହୁତ କରିବାକୁ ପଡିବ ନା।
ହଁ।
ବିରକ୍ତ ଲାଗିବ ହିଁ ଲାଗିବ। ସତି କରଲାଳ
ଯାହାକୁ ଯୋଉ କାମ ପସନ୍ଦମକୁ ପରିବା ମତେ ପରିବା କାଟିବା ପସନ୍ଦ ରୋଷେଇ କରିବା ପସନ୍ଦ କିନ୍ତୁ ରୋଷେଇ ଘର ସଫା କରିବା ପସନ୍ଦ ନୁହଁ। ମୁୁ କ ତମ ପରିବା କାଟିବ ଜଣେ ରୁଷେକ ଖଳିବ ଜଣେ ଘରକୁ ଯିବ।
ମୁଁ ରୋଷେଇ ଯାହା ଦେଲେ ଖଦେବି କିନ୍ତୁ ସେଇଆା ଯାହା ଯେମିତି ପଢିଥିବ ସେଇି ପଢ଼ଥିବ ଆଉ ତାକୁ ସଫା କରିବା ହବନି।
ମତେ ବି ସେଇ ପରିବା ଯିବା ପଡିଥିବା ଉଠେଇିବାକୁ ମତେ ସେଇ ରୋଷେଇ ଘର ସଫା ଟା ବିଲକୁଲ ରୋଷେଇ ଯେତେ କରିଦେବ ଆଇଟମ କରିଦେବି ସାଙ୍ଗେ ସାଙ୍ଗେ ସଫା କରିବାଟା ସେଇ ପାଞ୍ଚ ଦଶ ମିନିଟ ର କାମ ସେଟା କିନ୍ତୁ ପସନ୍ଦ ନାହିଁ କିନ୍ତୁ କିଛି ଲୋକ ଅଛନ୍ତି ତାଙ୍କୁ ସେଇଟା ପସନ୍ଦ
ହଁ ମୋ ଯା କହିବ ମୋ ରୋଷ ସେ କରିବିନି ଗ୍ୟାସ ପାଖକୁ ଯିବିନି ତେଣୁ ଗ୍ୟାସ ସରିଲା ପରେ ମୁଁ ଯୋଉଟା ପକେଇଥିବି ସେଇଟାକୁ ସେ ଖାଲି ସଫା କରିବ।
ମ ସେ ଖାଲି ସଫା କରନ୍ତି।
ହଁ ସେ ଖାଲି ସଫା କରିବ ଆଉ ସେ ରୋଷେଇ ପାଖକୁ ଯିବନି।
ଭଲ ତ ତାହେଲେ ଆଉ ବାସନ ମାଜ ସଫା କର ତମେ
ହଁ ସେ ଖାଲି ବାସନ ମାଜିବ ଯାହା ଯୋଉଟା ଅପରିଷ୍କାର ହେଇଥିବ ହେଇଟାକୁ ସଫା କରିଦବ ଆଉ ସେଇଟାକୁ ପୋଛି ଦବ ଆଉ କଉ ରୋଷେଇବାସ ନା
ହଁ କିନ୍ତୁ ଏକା ପୁରା ଛଅ ଜଣଙ୍କୁ କଲା ଟିକେ ଅଧିକା ହେଇଯିବ। ଛଅ ସାତ ଜଣଙ୍କୁ ଯାର ବଡ ଫ୍ୟାମ ପରିବାର ମିଶି କଣ ଅଟା ଟିକେ ଚକଟି ଦେଲେ ପରିବା ଟିକେ କାଟିଦେଲେ ବୁଲେ ହେଇଯିବ।
ହଁ ବା ଏତେ ଲୋକଙ୍କ ପାଇଁ କଲା ବେଳକୁ କଷ୍ଟ ହୁଏ। ଆଉ ଏକୁଟିଆ ଥିଲାବେଳେ ବି ତ ସେଇ ଯେମିତି ଏବେ ବି ସେଇ ସେମିତି ଲାଗୁଛି କିଛି କାହିଁ ଫରକ ଲାଗୁନି ମତେ
ହୁଁ ହୁ ଶିଖେଇବେ ନା ଆଉ ଶିଖେଇଲେ ସେ ଶିଖିବେ ନିହାତି କରିଗଲାଠୁ ଜଣେ କରିବ ମାଛ ବଡ ଥିଲା ଆଉ କରିବା ପାଇଁ ମଙ୍ଗିବେ କି ଛ ସାନ ତ ମଗନ୍ତିନି ସେତେ ହଉ ହଉ ଠିକ ଅଛି ମୁଁ ବି ଯାଉଛି କରିବି।